ହାଲୋ?
କଣ କରୁଛନ୍ତି ଏଇନା?
କଣ କରିବି ଏଇଠି ବସଚି ଟିକେ ମୋ ପୁଅକୁ ଧରିକି ଆଉ।
ଅ ହଁ ଆଉ ଖାଇସାଇଲେଣି କଣ ତା
ନା ଚା ଫା ପିଆ ହେଇନାହିଁ। ତା ବାଦ ମୁଁ ପିଏନି ମ ଏଇ ପୂଜା କରିଦେଇକି ଏଇ ପୁଅଟା ଉଠିଲା ଟିକେ ତାକୁ ଧରିକି ବସଚି।
ଓହୋ ହଁ ସେମିତି ଚାହା ରୁଟି ଫୁଟି ଟିକେ ଖିଆ ହେଇଚି।
ହୋଉ।
ହଁ ଆଉ ତମ ଆଡେ ବର୍ଷା ଫର୍ଷା କେମିତି କଣ ହୋଉଚି?
ବର୍ଷା ତ କାଲି ତାର ଢାଳିଥିଲା ଆଜି ବି ସକାଳ ପକେଇ ପକେଇ ଯାଇ ହେଇଚି ଏବେ କଣ ଝିପି ଝିପି ଟିକେ
ହଁ ଇଆଡେ ସେମିତି ସ ସକାଳୁୁ ପୁରା ଚାରିକର ପୁର ଅନ୍ଧାର କରି ରହିଚି ପୁରା ବର୍ଷା ହେଇକିି ହେଇକି ଛାଡିଲାଣି। ଆ ଏଇ ତିନ ଚାରି ଦିନ ହେବତ ବର୍ଷା ଲାଗିକି ରହିଚି ଆଉ।
ଆଉ ଆପଣ ଖାଇସାରିଲେଣି ନା?
ହଁ ଏଇ ଚାଆ ଟିକେ ଆଉ ରୁଟି ଦିଇଟା ଖାଇଚି ଆଉ।
ଅହ ହଁ।
ଉଁ ନା ଘରେ ବାପା, ମା, ଦିଭାଇ, ଦିଭୋଉଣୀ।
ମୁଁ ଅହଁ।
ଅଁ ନା ମୋ ଦେଇ ବଡ।
ଓହୋ।
ହ।
ଆଉ ସମସ୍ତଙ୍କ ଦେହ ଭଲଅଛି?
ହଁ ଦେହପା ଭଲଅଛି। ଆଉ ତମ ଆଡେ ଦଶରା କେମିତି କଣ ପାଳନ କରାଯାଏ?
ଦଶରାରେ ଆମର ତ ଭ-ଭଲହୁଏ ଆମର ରାବଣପୋଡିଟା ଟା ମେନ୍ ରାବଣପୋଡିଟା ବଢିଆ ରକମ ହୁଏ।
ଆମର ଦଶହରାରେ ଏଠି ସେମତି ପୂଜା ଇଏ ତ ମେଢ ଫେଢ ସବୁ ବସେ ତାପରେ ଘର ସବୁ ଲିପା ପୋଛା ହେଇକି ଏ ସବୁ ନୂଆ ଡ୍ରେସେ ପୂଜା ଫୂଜା ହୁଏ। ରାବଣପୋଡି ହୁଏ। ଆଉ ପୂଜା ଇଏକୁ ଆମର ସବୁ ଛୋଟ ଛୁଆମାନେ ନାଚ ଗୀତ ଆଉ ଦୋକାନ ଫୋକାନ କିଛିଟା ବସେ ଖାଇବା ଜିନଷ ଛୁଆଙ୍କ ଖେଳନା ଜିନଷ।
ହଁ।
ବୁଁ ଯେ।
ମାନେ ଆଉ ହଉଚି ଆପଣଙ୍କ ଘରଟା କୋଉଠି?
ଆମ ଘର କେଉଁଝର।
କେ ଆଉଛ। ତମେ ତାରିଣୀ ଆକା ଯାଉଥିବେ ଆଉ।
ହଁ ଘଟଗାଁ ପଇଁତିରିଶ କିଲୋମିଟର ଆ।
ଓୁ ହୋ।
ଆପଣ ଆସନ୍ତି ନା ନାଇଁ?
ନା ମୁଁ ତାରିଣୀ ଯାଇନି କେବେ।
ଏପଟେ ତ କେଉଁଝର ଆମର ପୁରା ସବୁ ବୁଲିବା ଜାଗା ମାନେ ଭୋଜି ଭୋଜି ପିକନିକ ସବୁ ଭଲ ଜାଗା ଅଛି ସବୁ।
ଆଉ ଆପଣ ଆସୁଚନ୍ତି ନା କେବେ ପ ପଞ୍ଚୁଲିଙ୍ଗେଶ୍ୱର୍?
କୋଉଠି?
ଆପଣ ଆସିଚନ୍ତି ନା କେବେ ପଞ୍ଚଲିଙ୍ଗେଶ୍ୱର?
ପଞ୍ଚଲିଙ୍ଗେଶ୍ଵର ହଁ ମୁଁ ଥରେ ଯାଇଚି ସ୍କୁଲ ଟାଇମରେ। ଉଁ ସବୁ ଯାଇଚନ୍ତି ଥରେ ଯାଇଚି ପଞ୍ଚଲିଙ୍ଗେଶ୍ଵର ଅଛି କ୍ଷୀରଚୋରା ଗୋପୀନାଥ ମନ୍ଦିର।
ଆଉ ଆମର ଏଟା ଗୋଟେ ଅଛି ତାକୁ କଣ କହୁ ହଁ ହଁ। ମୁଁ ଗୋଟେ ଥର ଯାଇଥିଲିନି ସେତେବେଳେ ଚାନ୍ଦି ହଁ ହଁ ବ୍ରିଜ ଟା ଯାଇଥିଲି। ମାନେ ପାଣି କମ ଥିବ ସେ ଜାଗାରେ ବହୁତ ଦୂର ପର୍ଯ୍ୟନ୍ତ ଦେଖାଯାଉଥିବ ସେଇ ଜାଗାଟା ତ? ହଁ ହଁ ଯାଇଚି ସେଠି। ଅ କ୍ଷୀରଚୋରା ଗୋପିନାଥ। ହଁ ସେଟା ତ ମୁଁ ଆଉ କହିପାରିବିିନି, ମୋର ମନେ ନାହିଁ କିଛି ମୁଁ ଉଠେ ଆଉ ସେଇ ଦି ତିନିଟା ଜାଗା ଆମେ ସବୁ ଯାଇଥିଲୁ ଆଉ ଗୋଟେ କଣ ଅଛି ଗୋଟେ ଜଗନ୍ନାଥ ମନ୍ଦିର ନା କଣ ଅଛି।
ହଁ ହଁ ନିୀଳଗରି ଜଗନ୍ନାଥ ମନ୍ଦିର ଅ ଇମାମି ଜଗନ୍ନାଥ ମନ୍ଦିର ।
ଏଟା ଆଉ ଯାଇଥିଲି ଆଉ। ସେଇ ଥରେ ଯାଇଚି ତାପରେ ତ ଆଉ ଯାଇନହିଁ ତାପରେ ଏମିତି ବାହାରିଥିଲୁ ଆମର ଭୋଲବମ ଯିବା ପାଇଁ। ପଞ୍ଚଲିଙ୍ଗେଶ୍ୱର ଆଉ ଯାଇପାରିଲିନି। ସେ ଜାଗା ଅଲଗା ଜାଗାରେ ପ୍ରୋଗ୍ରାମ ହେଲା। ଆଉ ଟିକେ ଆଉ ଯାଇନି, ସେ ଥରେ ଯାଇଛି କିଛି କିଛିଟା ମନେ ଅଛି ଆଉ ଏତେ ଇଏ ନାଇଁ। ଏବେ କେମିତି କଣ କ୍ଷୀର ମାନେ ସେଇ ଜିନିଷ ଟା ସେଠ କହିଲେ ଆଗରୁ କଣ ସେଇଟା ପାଞ୍ଚଟା ଲିଙ୍ଗ ଥିବ ଏମିତି ପାଣି ଯାଉଥିବ ଗୋଟେ ପଟା ଲାଗିଥିବ ପଟାରେ ଶୋଇକି ମାନେ ହାତ ମାରିକି ପୁରା ଦେଖିବୁ । ହୁଁ। ଆଉ, ଆ ଏଇନା ବର୍ଷା ଇଏ ଟେ କେମିତି କଣ ବିଲ କାମ ଫାମ ସବୁ, ସେପଟେ?
ବିଲ କାମ ହେଇନାହିଁ କିଛି।
ହୁଁ ଆମର ଏପଟରେ ବିଲ କାମ ସେମିତି ତଳା ଫଳା ଏ କାମ ସବୁ ଚାଲିଲାଣି ଏଇତ ସିଜିନ ପଳେଇଲା ନା ଚାଷ ବାସ
ହୁଁ ହୁଁ।
ହୁଁ, ଆଉ ରଜ କେମିତି କଣ ପାଳନ ସେପଟେ କେମିତି କଣ ହୁଏ?
ରଜ ଆମର ରଜ ତ ଖାସ କରି ଝିଅ ମାନଙ୍କ ପାଇଁ ଆମେ ତ ସବୁ ସ୍ତ୍ରୀ ଲୋକ।
ହଁ ଆମର ଏଠି ସ୍ତ୍ରୀ ଲୋକ ପାଇଁ ଆମର ଏଠି ଭଲ ହୁଏ ମାନେ ରଜ ପାଖରେ ପିଠା ପଣା ସବୁ ଦିଆଯାଏ। ଆଉ ଖାଇବା ଜିନିଷ ସବୁ ବସେ ଯେ ମାନେ ଝିଅ ଛୁଆ ସ୍ତ୍ରୀ ଲୋକ ଏ ସବୁ ତାଙ୍କ ପାଇଁ ସବୁ ଉ ଝୋଟି ଚିତ୍ର ଅ ପକେଇବା ଆଉ ମ୍ୟୁଜିକ ଚେୟାର ଏମିତି ସବୁ ଖେଳଟା ହୁଏ ମାନେ ଯେଉଁ ତିନି ଦିନି ଯାକ ସବୁ ଝିଅ ଛୁଆଙ୍କ ଏମି ସବୁ ଖେଳ ହୁଏ।
ରଜ ତ ଖାଲି ମାନେ ଝିଅ ମାନେ ପାଳନ କରିବା ଆଉ ବୋଉ ମାନେ ଖାଲି ରୋଶେଇ କରିକି ଦେବେ ଆଉ।
ହିଁ ହିଁ ନା ନାଇଁ ହଁ ସେଇ ସେଇ ବୋଉ ମାନଙ୍କ ପାଇଁ ବା ସେଇ ମାନେ ଝୋଟି ଫୋଟି ମ୍ୟୁଜିକ ଚେୟାର ଏମିତି ସବୁ ଯେତିକି ସବୁ ଖେଳ ସବୁ ଏମତି ସେଇ ମୋ ରଜ ପାଖରେ ସବୁ ପ୍ରୋଗ୍ରାମ ହୁଏ ଆଉ ଯିଏ ଫାଷ୍ଟ ସେକେଣ୍ଡ ହୁଏ ସେଇ ରଜରେ ତ ଆମ ପ୍ରୋଗ୍ରାମ ହୁଏ ଛୋଟ ଛୁଆ ସବୁ ନାଚ ଅଛନ୍ତି ନା ଆଉ ପ୍ରାଇଜ ଫ୍ରାଇଜ ଦିଆଯାଏ ଆଉ ହୁଁ ରଜ ମହୋତ୍ସବ ପୁରା ଇଏ ରଜ ଟା ହଁ ଛୋଟ ଛୁ ଛୁଆ ତାପରେ ବାହାରୁ ତା ଆସନ୍ତି । ଉ ଉ ନାଚ ଗୀତ ହୁଏ ଉ ତା ପରେ ଫିଲ୍ମ ଆର୍ଟିଷ୍ଟ ମାନେ ସିରିଏଲ ଆର୍ଟିଷ୍ଟ ଆଉ ଇଏ ସବୁ ଆସନ୍ତି
ଆଉ ମାନେ ଆଉ କଣ ପିଠାପଣା କଣ କରନ୍ତି?
କଣ କହିଲେ ଘରେ ତ ପିଠା ସେଇ ଚକୁଳି ପିଠା ମଣ୍ଡା ପିଠା ଆରସା ଏଇ ଜିନିଷ ଟା ପୋଡ ପିଠା ଆଉ ସେଇଟା ତ ସମସ୍ତେ ଘରେ ସେଇ ଜିନିଷଟା ଆଉ ନା ଆଉ ଅଲଗା କଣ ସବୁ ପିଠା
ଆଉ ଆପଣ କଣ ମାନେ କଣ ପଢା ପଢି କରୁଛନ୍ତି ନ ଏବେ ନା କଣ?
ହଁ ପଢା ସରିଲାଣି ପଢା ସରିଲାଣି ନା ଗୋଟେ କାମରେ ଅଛି ଆଉ ।
ଓ ହୋ
ହୁଁ
ଆଉ ମାନ ଭାଇ
ନା ନା ବଡଜ ବାହା ହେ ସାରିଲଣି ଆଉ ଆମ ସ ସାନ ତାର କଲେଜ ଫଲେଜ୍ ପଢୁଛନ୍ତି ମୋର ସରିଲାଣି ଆଉ ମାନେ ସେ ଯୋଉ କହିଲ ପଞ୍ଚଲିଙ୍ଗେଶ୍ୱଵର ପାଖାପାଖି ଆପଣ ସେପଟେ ଘର ନାଁ ହଁ ହଁ
ପାଞ୍ଚ ବଷର ପାଖରେ ଆମ
ହୁଁ ଆଉ କଣ ସେପଟେ ଅଛି ଭଲ ଜାଗା ସେମିତି ବୁଲାବୁଲି
ଭଲ ଜାଗା କଣ ଆଉ ଗୋଟେ ଏଇ ଆମେ ନୂଆ ଏଇ ତିନି ମାସ ଦି ତିନି ମାସଙ୍କରେ ହେଲାଣି ଆମେ ଯାଇଥିଲୁ ଗୋଟେ ଜାଗା ମାନେ ପୁଡାସଳ ଗୋଟେ ଜାଗା ଅଛି ସେ ଭିତରୁ ଦେଇକି ବଣ ଦେଇକି ଯାଇଥିଲେ ସାଳ ବଣ
ହୁଁ
ବୁଲିବା ପାଇଁ ଯାଇଥିଲେ ମାନେ ସେଠି ମାନେ ଶିବଙ୍କ ମନ୍ଦିର ଅଛି ମନ୍ଦିର ନା ହିଁ କେବଳ ଗୋଟେ ଲିଙ୍ଗ ଟା ମାନେ ବର୍ଷକୁ ବର୍ଷ ବଢୁଛି ଗୋଟେ ପଥର ଅଛି ବର୍ଷକୁ ବର୍ଷ ହାତ ଲେଖା ଟା ବଢୁଛି ମାନେ ବିରାଟ ବଡ ଜା ହେଟି ଜାଗର ବେଳକୁ ଭିଡ ହୁଏ ଆମେ ଫାଙ୍କରା ଯାଇଥିଲେ ଆଉ ସେଠି ପଚାରିକି ବୁଝୁଥିଲେ ମାନେ ପଥର ଟା ବହୁତ ବହୁତ ବଡ ମାନେ ବର୍ଷ ବର୍ଷ ସେ ବଢୁଛି
ହୁ ମାନେଟ ମନ୍ଦିର ତିଆରି ହେଇଛି ନା ଏମତି
ନା ନା ନା ନା ମନ୍ଦିର ତାର ହେଇନାଇ ମାନେ ଯେମିତି ମାନେ ମହାଦେବ ମନ୍ଦିର ଯେମିତି ମାନେ ଯୋଉ ହେଇଥିବ ଗା ତ ଏଇର
ହଁ ଯେମିତି ମାନେ ଗୋଟେ ଫାଙ୍କା ଇଏ ରେ ମାନେ ପାହାଡ ହଉ କି ଗଛ ଜଙ୍ଗଲ ପାଖ ଆରେ ଗୋଟେ
ମାନେ ସେଇଠି ଗୋଟେ ପଥର ତାର ବଢୁଛି ବର୍ଷ ବର୍ଷ ପରେ ବହୁତ ଲମ୍ବା । ଆଉ ସେଇଠି ଆମର ଯିକେ ଯାଇଥିଲେ ଦେଖିବା ମାନେ ଶୁଣିଲୁ ଯେତେବେଳେ ଦେଖେ ଏଇ ମୋବାଇଲ ର ମୁଁ ଦେଖି କିଲି ମ ଚାଲ ଟିକେ ଦେଖିବା କେତି କେମିତି କଣ ବଢୁଛି କଣ କହୁଛନ୍ତି ସମସ୍ତେ। ଯଇଥିଲୁ ସେଟା ବି ଭଲ ଜାଗା ଅଛି ବୁଲିବା ପାଇଁ। ଆଉ ଆଉ ତ ଏମିତି ଜଗନ୍ନାଥ ମନ୍ଦିର ଆମେ ବୁଲିକି ଯାଇଛୁ।
ହଁ ଏଇ ରଥଯାତ୍ରା ଟା କେମିତି କଣ ହୁଏ?
ରଥ ରଥ ତ ବହୁତ ଭଲ ହୁଏ। ହଁ ତିନିଟା ରଥରେ ଠାକୁ ଠାକୁରଙ୍କୁ ଯୋଉ ରଖିକି ଯାଉଥିବେ ଆଉ ମାନେ ମିଠେଇ କରିକି ଯ ଛୁଆଙ୍କୁ ପାଇଁ ଯୋଉ ଦିଆଯାଏ। ଯାଇଛୁ ଯାଇ କଣ ହ ବହୁତ ତ ପ୍ରବଳ ଭିଡ ଭ ଯାଇ
ଉଁ ପୁରୀ ପୀ ପୁରୀ ପୁରୀ ଯାଇଛଛନ୍ତି?
ହଁ ପୁରୀ ଯାଇଛି ଥରେ ର
ଓହଁ ରଥଯାତ୍ରା ଏଇ ରଥଯାତ୍ରା ବହୁତ ଲୋକ ଇଏ ଆମେ ତ ଯାଇନ ରଥଯାତ୍ରା। ଇଏରେ ଏଇ ଗାଁ ରେ ତ ଗାଁରେ ସାହି ରେ ହୁଏ ରଥ ଇଏ ତାପରେ ତିନି ଚାରି କିଲୋମିଟର ଦୂରରେ ଯୋଉ ରଥ ଅଣାଯାଏ। ସେଠି କଣ ମାନେ ସବୁ ଛୁଆଙ୍କ ପାଇଁ ଖେଳନା ଡୋଳି ଆଉ ଏମିତି ହୁଁ ଷ୍ଟେସନାରୀ ଜିନିଷ ଏମ ସବୁ ଜିନିଷ ଦୋକାନରେ ସବୁ ବସେ ଭଲ ହୁଏ ପାଖରେ ତିନି ଚାରି କି କିଲୋମିଟର ଭିତରେ ଆଉ ଗାଁରେ କଣ ଖାଲି ରଥ ଟାଣି ଦେଇକି ପୂଜା ଫୂଜା କରିକି ଭୋଗ ଭୋଗ ଦିଅନ୍ତି ଆଉ।
ମାନ ଛୋଟ ଛୋଟ ରଥ କରିକି କି ଭୋଗ ଧରିକି ବୋଲଥିବଥିଲେ କିଏ ପାଞ୍ଚ ଟଙ୍କା କିଏ ଟଙ୍କା ଟେ କିଏ ଦି ଟଙ୍କା ପାଇଁକି
ହଁ ସେଇଠି କେତେ ଦିନ ଏମିତି ସବୁ ଛୁଆଙ୍କ ସାହି ଲୋକ ଗାଁ ଲୋକ ଆମେ ସବୁ ଖାଇବା ପାଇଁ ଭୋଗ ଫୋଗ ସବୁଦିନ ହୁଏ। ଆଉ ଏପଟେ ଆଡେ କେଉଁଝର ଆଡେ ଆସିନାହାନ୍ତି ମାନେ କିଛି ବୁଲିବା ପାଇଁ
ନା ଯାଇନାହିଁ ମୁ ବହୁତ ଥର କହିଲିଣି ଦେଖିବା କଣ
ଗୋଟେ ଥର ଆସିଲେ କାଥରେ ଖାଲି ଗୋଟେ ଜାଗାାରୁ ସବୁ ଗୋଟେ ଦିନରେ ସବୁ ବୁଲିଆସିବେ। ଯେତିକି ସବୁ ଅଛି ଘଟ ଫଟ ହେଇକି ନା ସେପଟ ଏଠି ତ ଘଟଣା ଅଛି ଘଟଣାୁ ଏଠି ସେ ଛାନ ଘାଗରା ଗୁଞ୍ଚା ଘାଇ। ଆଉ ବଡ ଘାଗରା ଏମିତି ସବୁ ପାଖାପାଖି ସବୁ ବହୁତ ପାର୍କ ଫାର୍କ ସବୁ ଅଛି।
ଓ ମାନେ ଯୋଉ ଘାଗରା ଯୋଉ କହିଲେ ଏଇଟା କଣ ସେଟା?
ଟା ଗୋଟେ ପାର୍କ ଟାଇପ ର ହେଇଥିବ ପାଣି ପାହାଡ ଇଏରେ ମଧ୍ୟ ଗୋଟେ ସାଇଡ ରୁ ପାଣି ପଡୁଥିବ ଆଉ।
ଓହୋ। ଯୋଉଟା ବଡ ଘାଗରା ସେନା ଭଙ୍କରା କୁହନ୍ତି ଓହୋ।
ସିଏ ଗୋଟେ ଅଲଗା ସାଇଟ ରେ ଗୋଟେ ଅଛି ଇଏ ଗୋଟେ ସାଇଟ ରେ ଅଲଗା।
ଓହୋ।
ହୁଁ ହୁଁ। ହଉ ଆସିବେ କେବେ ବୁଲି ବୁଲାକି ଯିବେ ଘଟଗାଁ।
ହଁ।
ତ ସେଇ ଯାଇଛନ୍ତି ଯୋଉ ପାଇଁ ଥରେ ଯାଇଛନ୍ତି ସେ ଛୋଟ ମାନେ ପଢିଲା ଟାଇମରେ ଯାଇଥି ଟେନ କ୍ଲାସ କି ଟେନ କ୍ଲାସ ଭିତରେ ଯାଇଥିଲୁ। ଆଉ ତପରେ ଯାଇନି।
ହଉ ଦେଖିଆ କେବେ ଟାଇମ ବାହାର କରିକି ଯିବା ଆଉ ତାହେଲେ ଆମେ ରଖୁଚି ତାହାଲେ ଏବେ।
ହଉ ଠିକ